ହାଲୋ, ହୁଁ, କଣ କରୁଚ କି? ଲାଇନ୍ ଅଛିନା? ଉଁ, ହୁଁ ଆମର ସନ୍ଧ୍ୟା ବେଳୁ ଲାଇନ୍ ନାହିଁ।
ଅଁ, ହଁ।
ଏ ହାତୀ ବୁଲୁଚି, ହାତୀ ବୁଲୁ ହଁ ବ ପଦାରେ। କୋଉ ପଟେ ମୁଁ ଜାଣିନାହିଁ ଇଏ ଯୋଉ ଯାଇଥିଲେ ଝିଅ ଘର କଁ
ହୁଁ,
ଆସିଲା ବେଳେ ସେ ଯୋଉ ବାଟ ଯୋଉ ତେଲ ପାଇଁ ଯାଇଥିଲେ ତା ପେଟ୍ରୋଲ୍ ପାଇଁ
ଝିଅ ଘରକୁ କୋଉ ଝିଅ ଘରକୁ ଲ?
ଥିଲା ନା ମିତା ଘର ପାଇଁ।
ଅଁ, ହଁ।
ଆସିଲା ବେଳେ ତେଲ୍ ପେଟ୍ରୋଲ୍ ପକେଇତେ ଯାଇଥିଲେ ବରପଦା ଟାଙ୍କି
ହୁଁ, ହୁଁ।
ଥାଆନ୍ତି ପେଟ୍ରୋଲ୍ ଆଣିତେ ଯାଇଥିଲେ ସେଇଟି ହାତୀ ଅଛି ବୋଲି ବାଟ ବନ୍ଦ ହେଇଯାଇଥିଲା, ବାଟ ବନ୍ଦ କରିଦେଇଥିଲେ।
ହଁ, ହଁ।
ଅଁ, ସେଇଥିପାଇଁ ଲାଇନ୍ କାଟି ଦେଇଚନ୍ତି।
ଓହୋ।
ସେଇଥିପାଇଁ ଲାଇନ୍ ପୁରା ସନ୍ଧ୍ୟାରୁ ଧୂପ ଦିଆ ବଳୁ ଲାଇନ୍ ଯାଇଚି।
ନା ଆମର ଆଡେ ଅଛି।
ଏଇ ଛାତରେ ବସିଚି ଆଉ କଣ କରିମି।
ଅଁ, ହଁ।
ଅଟା ଦଳଚୁ ରୁଟି କରମି ବୋଲି, ଆଳୁ ପୋଟଳ ତରକାରୀ ମୁଁ କରିଦେନି। ବୋଉ ତାର ଭାତ ବସେଇଲା, ଅଟା ଦଳି ଦେଇକି ରଖ ନେଇଚୁନା
ହୁଁ ହୁଁ।
ଲାଇନ ନା ଆସିନା ଘରେ ଥା ବୋଲି ଲାଇନ ତ ଆସୁନ
ଆଉ ଦିନଥାନ୍ତା ଆଜିର କରିଦେଇଥିଲୁ ଏକାଥରେ ଝିଅ ନେଲା ରୁଟି। ଏକାଥରେ ରୁଟି ଡାଲମା କରିଦେଇଥିଲ ନା ହଁ।
ଉହୁଁ ଆସ ଆମର ସେ କଣନ୍ତି ଖାଇଲା ବେଳକୁ ରୁଟି କରୁ ଖାଉ।
ହୁଁ।
ଆ ଲାଇନ୍ ଟା ତ କାଟି ଦେଇଛନ୍ତି ଆଉ।
ହୁଁ ହୁ।
ଆଉ କଣ କରିବୁ।
ହ
ମଶା ବି ଲାଗୁଛନ୍ତି ଛାତରେ ବସି ସିନା ମଶା ନାଗୁଛନ୍ତି।
ହୁଁ ଆମର ବି ଏଠି ବହୁତ ମଶା ଲାଗୁଛି ବା
ବୋଉ ତାର ଘରେ ଭିତରେ ଅଛି ମୋ ପୁଅ ତାର ତଳେ ଖେଳୁଛି ସାଙ୍ଗ ସାଙ୍ଗରେ କଣ ଗୋ ମୋ ମୋବାଇଲ ଧରିକି ଡେଗ୍ ଧରିକି ଦିନ ରାତି ବଜାଉଛନ୍ତି। ସବୁ ଗୋ ଗୋଟେ ଡେଇ କିଣି ଦେଇଛନ୍ତି ସବୁ ନାତି ଛନ୍ତି ଡେଗ୍ ବଜେଇକି ନାଚ ଶିଖୁଛନ୍ତି ଆଉ।
ହୁଁ ହୁଁ।
ଆ ସେଗ୍ ଡେଗ୍ ବଜେଇ ନାଁ-ଆ-ଆ ତ ଶିଖ ଆମ ସାନ୍ ତାର ମୋବାଇଲ କେତତି ଆସୁଛି? ଗୀତ-ଅ-ଅ ନଟିଆ କମେଡ଼ି ଯାହା ଦେଖିବା କଥା ସେ ଡେଗ୍ ଦ୍ଵାରା ବଜେଇ ଦଉଛି କସିକି ଜୋରରେ ଶୁଭୁଛି ବସିକି ଶୁଣୁଛନ୍ତି ଦି ଭାଇ ଯାକ।
ଓ ହୋ।
ଆମର ମାନି ଶିଖୁଛି ନାଚ?
ହୁଁ।
ସେ ତା ଡେଗ୍ ଆଣିକି ରଖିଛି ଉ ଶିଖେଇକି ଆସିନା ଘରେ ବଜେଇକି ନାଚୁଛି।
ପୁଅ ସେ କରେ।
କେତେ
ସାଇଜି କଣ
ଖାଇନ କେହି ଆ
ନା ହଁ ଝିଅକୁ ଦେଇନୁ ରୁଟି ଡାଲମା ଏକାଥରେ ଦିନରୁ କରିଦେଇଥିନୁ।
ସେତା ନେଲା ଯେହ ତମେ ଖାଇବ ଆଉ
ହଁ ମା ତାର ଡାଲମା ବସେଇଦେଲା।
ହଁ।
ନାନୀ ତାର ଅଟା ଦଳିଲା ତାରେ ବେଲିଲା ମୁ ସେକିନି ଡାଲିଟା ପଘାରି ଦେନି ପଘାରି ଦେଇକି ମର ପଳେଆସିନି ସେ ତାର ବାଡି ବୁଡ଼ାକି ତାଙ୍କର ଦେଲେ।
ଓ ସେ ଯାଇକି ସେଠି ରାତିରେ କରିକି ଖାଇବା ଅ ପିକ୍ଷା କରିଦେଇକି ଦେଇ ଦେଇେଇଛ ଭଲ ହଉଛି।
ଛୋଟ ଛୁଆ ସେ ତ କଣ କରି ଖାଇବେ କରିବେ ଗଲା କରିକି ଟିକେ ଦେଇଦେନି ଏୟା।
ତୁମ ଦୀପୁ ଛାଡିକି ଆଇଲା?
ହଁ।
ଉହୁଁ। ଆଉ
ଛାଡ଼ି ଦେଇକି ଆସି କୁଆଡ଼େ ଯାଇଛନ୍ତିୁ କୋଉଠିତ ନାହାନ୍ତି। ସେରେ ହ
ହଁ ଆମର କୋଉ ସାଇରେ କେଆଣି ରଜ ବାଟ ହଉଛନ୍ତି ଶୁଭୁଛି ଡିଜେ ବାଜୁଛି।
ଆମର ସେଠ ଡିଜେ ଶୁଭୁଛିେ ରଜ ବାଟୁଛନ୍ତି କଣ କେଆଣି। କିନ୍ତୁ ଗୋଟେ ପଟେ ହେଇ ଯଉ କୁନି ଘର ପଟରେ ଶୁଭୁଛି।
କୋଉ ପଟରେ ବାଟ ହ ଥିବେ ଗୁରୁବାର ଫୁରୁବରେ ଏତେ ମାନିବେ ନା ଏବେ ଆମର କୋ ସରେ ଗୋଟେ ବାଟ କହୁଛନ୍ତି ସୁୁଭୁଚି ଜେ ଆଉ ଛକରେ କାଲି ବାଟେଇବେ ଆଉ ଗୋଟେ ସାହିରେ କାଲି ବାଟେଇବେ ଆଉ
ହୁଁ ହୁଁ।
ଓ କୋଉ ସ ହଉଛ ନୂଆ ଘର ନା ନା ପୁରୁଣା ଘରେ? ନାଁ ପୂର୍ଣାଘରେ। ହୁଁ ହୁଁ।
ନୂଆ ଘରେ ଆଉ ସବୁ ହଁ ଜାଗା ହବନ କି ନୂଆ ଘରେ ବା ସବୁ ଯାଇକି ଉଥିଲେ ମାନେ ଛୁଆ ପିଲା ସବୁ ଯାଇକି ନୂଆ ଘରେ। ହୁଁ।
ଓ ହୋ। ନୂଆ ଘର ବଡ଼ିଆ ଏଇନା ଥଣ୍ଡା ଲାଗୁଥିବ।
ହଁ ଥଣ୍ଡା ଲାଗୁଛି ତାପରେ ଷ୍ଟାଣ୍ଡରେ ଫୋନ୍ ଗୋଟେ ଦେଇ ଦଉଛନ୍ତି ସବୁ ଯାଇକି ସେ ନୂଆ ଘରେ ପୁରା ଫୁଲ୍ ତ ହେଇଯାଉଚି ଗଟେ ରୁମ୍ ଘର ଭିତରେ କିଛି ନାହିଁ ଫାଙ୍କା ଟା ମାନେ ସବ ଏପଟ ଲାଇନ ସେ ପନ୍ତ ଏପଟ ଲାଇନ ମୁଣ୍ଡଟା ଗୋଟେ। ପଟ ପଟୁଦ ମଝରେ ଫୁ୍ ଦ ର୍ତ
ଲୋକ ଥିଲେ ଆଉ।
ହୁଁ
ସବଛ ହଁ ହ
ମୋ ସାନଟା ବି ଥିଲେ। ପରଦିନ ସିଏ ସେଠି ଶୋଇ ପଡିଥିଲେ ପ କାଲି ପୁଣି ଏଇ ଘରେ ଶୋଇପଡିଥିଲେ ମୋ ପୁଅ ଯାଇ କାଲି ଶୋଇ ପଡ଼ିଲା ସେ ଘରେ।
ହଁ ହଁ। ନିଦ ଆଇଲାନି ନ କଣ ହାଇ ମାରୁଚ?
ନା ନିଦ ନୁହେଁ।
ଓହୋ।
ଶୋଇଥିନି ଦିନରେ।
ଓହୋ।
ସକାଳେ ଟିକେ ସମୟ ଆଗେ ଶୋଇପଡିଥିନି। ଶୋଇ ପଡି ଦିନି ମୋ ମା ତାର ସାଢେ ବାରଟା ସାଢେ ବାରଟା ହେଲା ମାନେ ଡାକିଲା ଖାଇବା ପାଇଁ ଜଷ୍ଟ ଅଳ୍ପ ସମୟ ଶୋଇଛି ଖାଇତେ ଡାକିଲା ଆ ପୁଣି ଆସିକି ଖାଇ ଦେଇକିନା ପୁଣି ଏଇ ଘରେ ଶୋଇ ନା ଉଠିକି
ଦିନରେ କଣ କରିଥିଲ ଖାଇଆ?
ହଁ
ପଣସମଞ୍ଜି ଖୁମ ଆଳୁ ଆଳୁ ବାଇଗଣ ବାଟନ ଦେଇକି ତରକାରୀ କରିଥିଲୁ।
ହଁ।
ଆଳୁ ବଟା ତରକାରୀ କରିିଥିଲୁ ଆଉ ଶାଗ ଭାଜିଥିଲୁ ଆମ୍ବ ମୁଁ ଖାଇଥିଲି ଆଉ।
ତମ ବାଡିରେ ଶାଗ ହେଇଚି।
ନା ନା କିଣିିକିନା। ଟିଆ ନେଉଟିଆ ସୁଦୁନା ପତରେ ମିଶେଇକିନା ଭାଜିଥିଲୁ ଜହ୍ନି ପିଆଜ ପକେଇକିନା।
ତିନା ନା ତା ମା
ମୁଁ ଭାଜିଥିନି ଅଧା ଆଉ ମୋ ମା ଭାଜିଲା ମୁଁ ଭାଜିିଥିନି ମୋ ପୁଅଡା କଣ ହେଁ କଣ କରୁଥିଲା ନା କଣ କଲା କହିଲା ଯାନି ଦେଖିବୁ ପୁଅଡା ସେଇ ଘରେ କଣ କରୁଛି ଏଇ ଲାଷ୍ଟକୁ ମୁଁ ପଳେଇନି ସେ ତାର ଓହ୍ଲେଇଲା ଆଉ
ହାତ ଗୁରୁବାରେ ସବୁ ସାଧା
ହଁ।
ହଁ।
ସାଧା ଆଉ ତ ଆଇଁଷ ଆମର ତ ସାଧା।
ହଁ ସେଟା ବି ହଁ ତେବେ ତ ଆଇଁଷ। ଛଡିଦେଇଚ ଆଉ
କାଲି ସେ ତାଙ୍କର ଆଇଁଷ ମାଛ ଆଣିକି କରିଥିଲେ। ଉଁ ଆମ ଲାଗି ଆମର କରିଥିଲେ ଡାଲି ଭଜା ବାଇଗଣ ଆଉ ଆଳୁ ଭାଜିଥିଲେ ମସୁରରଇ ଡାଲମା କରିଥିଲେ ଆଉ ପୋଡା ପୋଡି କରିଦେଇଥିଲେ ଆ ମା ଝିଅ ଆମର ଖାଇଦେଲୁ।
ତୋ ମା ବି ଛା ତୋ ମା କୋଉଦିନଠୁ ଛାଡ଼ିଲେଣି ଆଇଁଷ।
କିନ୍ତୁ ଥରେ କେତେମାସ ଗୋଟେ ହେଇଗଲାଣି। ଆଉ ଖାଉନାହାନ୍ତି ଆ ମା ଝିଅ ଆଣିକି ଖାଇଦେଲେ ସେ ତାଙ୍କର ମାଛ ନନା ଆଣିଥିଲେ ଗୋଟେ ଏଇ ବାବୁ ଯୋଉ ଭଳିଆ ଟିଫିନରେ ନଉ ନେଇ ନା ଭାତ ସେଇ ଭଳିଆ ଟିଫିନ୍ ଟାରେ କଣ ଟି ପୁଣି ମଟନ।
କୋଉଠି ମାନେ ଭୋଜି।
ତାଙ୍କ ଘରୁ ପଶିକିନା କେ କଷା ଆଣିଥିଲି ମଟନ।
କୁଣ
ତା ନମା
ସେ ନିଜେ ମାନେ ସେଠି ସେ କଷିକି ଆଣିଥିଲେ।
ହଁ ସେ ତାର ଏଠି ଶୋଇଥିଲେ ବୁଧ ଦିନ ସକାଳୁ ଉଠିକି ଗଲେ ଯାଇକି ତାଙ୍କର କିଣିକି ଆଣିଲେ ଆଣିକି କଷିଲେ କଷିକି। ମଡିଟିପଣ ଦଇ ଆିବ ମାଛ ମଟନ୍ ସବୁ ମିଶେଇକି ଖାଇଲେ।
ହ
ହ
ଆଉ ପୁଅ ଟା କଣ କରୁଛି ଖାଇଲାନ ନା
ନା ଏଟା ଖାଇନି ସନ୍ଧ୍ୟାବେଳେ ଗୋଟେ ବାର ମଜା ଆମର ଦୀପୁ ଖାଉଥିଲା ତା ସାଙ୍ଗରେ ଖାଉଥିଲା ମୁଁ କହିଲି ମା କହିଲୁ ଜାଣିଲୁ ଗୋଟେ ବାର ମଜା ଆଣିବୁ ସେ ଆଉ କୋଡିଏ ଟଙ୍କା ଦେଇିବେ ସେପଟ। ହେ ଯାଉଛ ତୁ
ଏ ଥଣ୍ଡା ବଣ୍ଡା ଧଇଯାଏନ କି?
ହେଇଆଣି କଣ ଖାଇବା ପରାାଇ ହାଇବା ପରା ଆଗେ ଦଶ ଟଙ୍କା ଦେନି ଦଶ ଟଙ୍କା ଦେଲେ ମୁ ଜାିନ ବାରମାଙ୍କା ଜାିବୁ ଖାଇମି କହିଲେ ଦଶ ଟଙ୍କାରେ ଦେବେ ନ ମୁଁ ତାେଲେ ଆଉ ଦଶ ଟଙ୍କା ଦେଉ ଚିହ୍ନି ଆଉ ଦଶ ଟଙ୍କା ଦେନି ଦେନି ତାକୁ କହିଲେ ମତେ ଭଲ ଲାଗୁନି କହିଲା ମତେ କଣ ଅନୁଗ କଣ ହେଇଯାଉ ସେଇଠୁ ଶୋଇଥିଲା ଆଉ ଏ ଛିଡା ହେଲା ମୁଁ ସେ ଫାଙ୍କା ଟିକେ ନବ ମ ଦୁଆର ଘରେ ଜ ବିକୁଛି ଆମର ଆସପ ସେେ ପଟଟା ଉ ଫାଙ୍କା ଟିକେ ଥିଲା ବଟେନି ପିଲ ମ ମା ଯାଉ ଭିଡ ହେଇଗଲା ଦେଖିଲା ବେଳକୁ ବଡେଇବମ ସେ ଦଶଟା ମ ଆଣିଲା ମନେଇ ଦଶଟ ଲୋକ ଗଲାା ହଉଛି ଆଉ ନଥିଲା ସରିଗଲା ଲାଷ୍ଟ ଭୋରୁ ପୁଣି କେତେବେଳେ ବନ୍ୟାକୁ ଛିଡା ହେଇବନ ଆ ପଳ ଯାଇନି
ଝିଅ ଯାଇକି ନା ଘରକୁ ଏବେ ଫୋନ କରିଥିଲା ମ
ହଁ।
କହନି ମାନେ ମଝିରେ ଦେଇରେ ତୋର ପଡିବ ଜେଜେମା ଡକିବ।
ହଁ
ତାପ ଡୁଟି ପଡିବ ତିନି ଜଣ ଯାକ ଶୋଇ ପଡିବ
ହଁ
ବାପା କକୁ ଆମ ଝରକା ଦେଇକି ଜାଲି ପକେଇ ଦେଇକି ଯିବେ କହିଲେ ଆମେ କଣ ପକେଇଦମୁ କି ଦେଇ ରମର ଆମପେ ବି ବାହାରିକି ପଳେଇଲା ଆମ ବର୍ଷ ବିନାମ ଭାଉଜ କହୁଥାନ୍ତି । କହୁଚି ହଁ ମୁଁ ପଞ୍ଚମ କ୍ଲାସ ହେଲାଣି ।ଆମ ବର୍ଷା ବା କହୁଥାଏ କଇଲା ହଁ ସେ କୋଉଥାଏ ମୋର ପଞ୍ଚମ । ପଞ୍ଚମ କ୍ଲାସ ଆଉ ମୁଁ ଟିଉସନ ଇସ୍କୁଲ ଛୁଟି କରିକି ରହିବିନି।
ହୁଁ ।
କଉଥାଏ । ବଡ ହେଲାଣି ଆଉ କଣ ଛୁଆ ହେଇକି ଅଛି ।
ହୁଁ ଜାଣିବେ ତାପରେ ତା ଅଣ୍ଟୀ ଟିକେ ପାଟି କରିବେ ଝିଅ କହିଦେଇଛି ସେଇଥି ପାଇଁ ବେଶୀ ।
ମୁଁ ଫୋନ କରିଦେଇଥିନି ଆଜି ଦେଇଙ୍କ ପାଖକୁ ମାନେ ଆଜି ସେ ତା ବାପା ଆସିକି ନେବେ ଯେ ଯାଇ ପହଞ୍ଚି ପାରିବ ନ ପହଞ୍ଚି ପାରିବ ନହେଲେ । କାଲିୁଠୁ ଟିଉସନ ଯିବ ହଁ ।
କହିଲ ଛୁଆରା କାଇଁ ଆସିନାହାନ୍ତି ।
ହୁଁ ।
ମୁଁ କହନି ଇଏବା ନାଆନ୍ତି ।
ହୁଁ ।
ଆ ଏଁ । ତମ କହିଲା ତମ ସାନ କାଇଁ ଆସିନି ସାନ ପୁଅ ମୁଁ କଇଲି ସେ ବା ତ ମାମୁ ଘରୁ ବି ଆସିନି କଇଲା ଓ ହୋ ତାହେଲେ ତମେ ମାମୁଁ ଘର ସବୁ ଅଛ ଆଉ ତମ ସାନ ଆଇଲାନି । ଯେତେ ବୁଲିବ ଆଉ ।
ହଁ । ଆଉ ଘରେ ତ ଅଛନ୍ତି ଦି ଜଣାଉ ଆଉ କଣ ନାହାନ୍ତି କି ।
ହଁ ।
ହଁ ଆଉ ଗନେ ଯଦି । ଗଲେ ଅମି କତି କି ଫୋନ କରିଦେନେ ଟିଉସନ୍ ଯିବେ ଆଉ। ହୁଁ । ହଁ ।
କାଲି ମତେ ତିନ ଚରିଥର କାଇଲାନି ଏଇଟା ଆଣିକି ଦେ ମୁ ଖାଇବି ।
ମୋ ବୋଉ କହିଲା ଆଜି ଭାତ ଖାଇବା ବୋଲି । କିଲେ । କହୁଛି ପୁଟଳ ଆଳୁ ତରକାରୀ କରିଦବା ଦିନର । କରିଥିନି କଖାରୁ ରାଇତା ଭେଣ୍ଡ ଚୁଡଚୂଡ଼ା ସବୁ ଅଛି ।
ହୁଁ ।
ମୋ ବୋଉ କୁଆରେ ସେଇଆ କହୁଛି ହଁ ଏ ଭାତ ଖାଇବା ମୁକଇନି ଇରେ ଆଜି ରୁଟି ଖାଇବା କଣ ଭାତ ଖାଇବା କି କହିଲା ଆଜି । କିିବାରେ ମୁ କଇନି ଗୁରୁବାର ବା । କାଇଲା ହଉ ତାହେନେ କରିଦଉନୁ ଖାଲି ଝୁକିଝାକିଲା ଭଳିଆ । ଆଉ ମୁ ଗୀଆସ ରେ । ତରକାରୀ।